କଣ କର
ଆରେ କିଛି ନାହିଁ ଏଇ ବଇଥିଲି ବାପାଙ୍କୁ ଟିକେ ଫୋନ୍ କରିଥିଲି।
ଓ ହୋ ମୁଁ ଏବେ ଖାଇକି ଆସିଲି ଜଷ୍ଟ।
ବାସ୍ ସାବାସ୍ତଙ୍କୁ ଖାଇ ଦେଇ ସାରିଲଣି ମତେ ଭୋକ ହଉନି କାହିଁ କେଜାଣି।
ହୁଁଁ ହୁଁ ଆଉ ଯାଉନା ଖାଇବ ମମି ଆଜି କଣ କଣ ରୋଷେଇ କରିଥିବେ ବଢ଼ିଆ
ଅ କାଲିର ଟିକେ ମାଂସ ଅଛି କୁକୁଡ଼ା ମାଂସ।
ଆ ହୋ।
ଆଉ ଭଉଣୀ ଆଳୁ ଭାଜିଛି ବୋଧେ।
ଓ ହୋ ଆଉ ମମି ଭଲ ରୋଷେଇ କରନ୍ତି ନା?
ମମି ବଢିଆ ରୋଷେଇ କରେ ମତେ ବି ବଢିଆ ରୋଷେଇ କରି ଆସେ।
ଆଚ୍ଛା କଣ କଣ ରୋଷେଇ କରୁଛ ତମେ?
ମାନେ ମତେ ସବୁ ଆସେ ହେଲା ହେଲେ ଅ ମାଛ ରୋଷେଇ କରି ଆସେନି ମାନେ ଭଜା କରି ଆସେ ହେଲା। ଆଉ କାଲି ହିଁ ମୁଁ ମାନେ ଅ କୁକୁଡ଼ା ମାଂସ ରୋଷେଇ କରିଥିଲି। ତାପରେ ମତେ ଛେଳି ମାଂସ ଟୋଟାଲି ରୋଷେଇ କରି ଆସେନି ମାନେ ମୁଁ ଆଜି ଯାଏଁ ଶିଖିନି ସେଟା।
ଓ ହୋ ମୋତେ ରୋଷେଇ ମୋତେ ବି ରୋଷେଇ କରି ମୋତେ ବହୁତ ଭଲ ଲାଗେ ମୁଁ ସବୁ ରୋଷେଇ କରିଦିଏ। ମୁଁ ବିରିୟାନୀ କେ ଭଳିଆ ରୋଷେଇ କରେ ମୁଁ ତମକୁ କହିବି କି?
କହୁନ ମୁଁ ଦିନେ ଟ୍ରାଏ କରିବି ରୋଷେଇ କରିବି।
ଆଚ୍ଛା ହଉ। ଦେଖ ଆଗେ ଏ ଯେଉଁ ଇଏ ଚାଉଳକୁ ମାନେ ଭିଗେଇକି ରଖିଦେବ ରଖିଦେବ ମାନେ ଘଣ୍ଟେ ଦୁଇ ଘଣ୍ଟେ ହେଲା ତାପରେ ଚି ଚିକେନ ନେଇକି ଆସିଯିବ ଦୋକାନରୁ ଯେ ତମର ଯେତେ ମାନେ କରିବା କଥା ସେତିକି ନେଇକି ଆସିବ।
ସଫିଶିଏଣ୍ଟ କ୍ୱାଣ୍ଟିଟି ହିସାବରେ।
ହଁ ହଁ ତାପରେ ତାକୁ ଧୋଇ ଧୁଆକି ସଫା କରିକି ତାପରେ ସେ ସେଥିରେ ଲେମ୍ବୁ ହଳଦୀ ଆଉ ଗୁଳେଇକି ଟିକେ ରଖିଦେବ। ହୁଁ ତାପରେ ସେଥିରେ ଯେଉଁ ଇଏ କଣ କହିଲ ଅଁ ଯଉ ଇଏ ମସଲା ଅଦା ରସୁଣ ମସଲା ଆଉ ଜି ଜିରା ପାଉଡର ଧନିଆ ପାଉଡର ଲଙ୍କା ପାଉଡର ଆଉ ଯୋଉ ଇଏ କଣ କହିଲୁ ଯୋଉ ବିରିୟାନୀ ମସଲା ଆଁ ସେ ସବୁ ପ ପକେଇକି ଦେବ ଆଉ ଯୋଉ ଇଏ ପିଆଜକୁ ଟିକେ ମାନେ ତେଲରେ ଫ୍ରାଏ କରି କି ଗୋଲ୍ଡେନ ବ୍ରାଉନ୍ ହୋଇଯିବ। ତାକୁ ଥିରେ ମାନେ ଇଏ କରିକି ଚୁନା କରିକି ସେଥିରେ ପକେଇଦେବ। ଆଉ ତାପରେ ଦହି ପକେଇବ ଲୁଣ ପକେଇବ ତାପରେ ଗରମ ମସଲା ସେଥିରେ ପକେଇବ। ତାକୁ ଭଲସେ ଯ ଧଣିଆ ପୋଦିନା କଞ୍ଚାଲଙ୍କା ସବୁ ପକେଇକି ଭଲସେ ମିକ୍ସ୍ କରିକି ତାକୁ ରଖିବ ହେଲା ତାପରେ ଯୋ ଇଏ ଉଁ ମାନେ ତେଲ ବି ସେଥିରେ ପକେଇଥବ ଅ ଳ୍ପ ତାପରେ ଗୋଟେ କଢେଇରେ ଉଁ ମାନେ ତଳ ତେଲ ମାନେ କ୍ବାଣ୍ଟିଟି ହିସାବରେ ନେବ ତାପରେ ସେ ପୁରା ଏକଦମ୍ ପୁରା ହିଟ୍ ଗରମ ହେଇଯିବ ତାପରେ ସେଥିରେ ପ କେଦେବ ସବୁ ଯେତେ ବାଟିକି ରଖିଥବ ଯୋଉ ମସଲା ଫସଲା ଯୋଉ ଚି କେନ୍ ରେ ସବୁକୁ ସେଥିରେ ପକେଇଦବ ପକେଇଲା ପରେ ଯଦି ତମର ଇଚ୍ଛା ଯଦି ଆଡୁ ପକେଇବ ଯଦି ଆଳୁ ପକେଇବ ତେଲରେ ଟିକେ ଫ୍ରାଏ୍ କରିଦବ ତାପରେ ସେଥିରେ ପକେଇବ। ସେଥିରେ ପକେଇବ ତାପରେ ମାନେ ଟିକେ କଷିଦେଲା ପରେ ପ ପରେ ଚିକେନ୍ କୁ ତାପରେ ଆଡୁ ପକେଇଦବ ଆଡୁ ଅଳ୍ପ ଅଳ୍ପ ସିଜିଥବ ତାପରେ ତାକୁ ଆ ବାହାର କରିଦବ ତାପରେ ଯୋଉ ଉଁ ଇୟେ ଚାଉଳକୁ ଆ ଧୋଇ ଧାଇକି ଭଲସେ ର ଖିଦବ ତାପରେ ଗରମ କରିଦବୁ ପାଣିକୁ ସେଥିରେ ଯୋଉ ସା ଜିରା ଲେମ୍ବୁଚୋପା ଆଉ ସେଥିରେ ଯୋଉ ଗରମ ମସଲା ସେଥିରେ ପକେଇଦବ ମାନେ ଯୋଉ ଗୋ ଟା ଗରମ ମସଲା
ହଁ।
ପକେଇଦବ ସେଥିରେ ତାପରେ ସେ ଫୁଟିଯିବ ଅଳ୍ପ ତେଲ ଆଉ ଲୁଣ ବି ପକେଇ ଦେଇଥିବ ସେଥିରେ ସେ ଫୁଟିଯିବ ତା ପରେ ଚାଉଳ ପକେଇଦବ ତାପରେ ଚାଉଡ ମାନେ ଥେବ କଞ୍ଚା ଅଡ୍ପ ତାକୁ ବାହାର କରିଦବ ତାକୁ ପଶେଇଦବ ତାପରେ ତାକୁ ଦମ୍ ଦେବ ତଡେଇରେ ଟିକେ ତେଲ ପକେଇଦବ ତାପରେ ଚି କେନ୍ ସବୁ ଯୋଉ ମାନେ କଷିକି ରଖିଥିବ ତା କୁ ପକେଇଦବ ତାପରେ ଚାଉଳ ପକେଇଦବ ତା ଉପରେ ଏ ଯୋଉ ପିଆଜ ଯୋଉ ନାଲି କରିକି ରଖିଥବ ତାକୁ ପକେଇଦବ ତାପରେ ସେଥିରେ ଅଳ୍ପ ଟିକେ ତେଲ ଆଉ ଘିଅ ପକେଇଦବ ତାପରେ ଯୋ ପୋଦିନା ଧନିଆ ଟିକେ ପକେଇଦବ ତାପରେ ଟିକେ ଯୋ ରଙ୍ଗ ପକେଇଦବ ବିରିୟାନୀ ଯୋଉ ଗୋଟେ ରଙ୍ଗ ନଥାଏ
ବିରିୟାନୀ ହଁ କଲର୍ କଲର୍ ବିରିୟାନୀ ସବୁ ତ ଆସେ।
ହଁ ସେଇ କଲର ପକେଇଦବ ଆ ତାପରେ କେଉଡା ମ କେଉଡା ପାଣି ଆଉ ଯୋଉ ଇଏ ଗୋଲାପ ପାଣି ସେଥୁରୁ ପ କେଇ ଦବ ତାପରେ ଢାଙ୍କି ଦବ ହଁ ସେଥିରେ ପକେଇଦବ ଭଲସେ୍ ମାନେ ପକେଇଲା ପରେ ତାପରେ ଦମ୍ ଦେଇଦବ ଆ ସବୁ ମାନେ ଆ ଉ ମାନେ ଭଲସେ ଦମ୍ ଦେଇଦବ ତା ଉପରେ ଟିକେ କିଛି ଓଜଣିଆ ଜିଣିଷ ରଖିଦବ ଅ ସେ ମାନେ ତାର ଭାତ ସବୁ ବାହାରିଯିବ ତ ସେଇଥିପାଇଁ ଧପଣ ଭଲସେ ନଗେଇଚି ହଁ ତାକୁ ଭଲସେ ମାନେ କଭର କରିକି ତାକୁ ଢାଙ୍କିଦବ ଅ କୋଡିଏ ମିନିଟ୍ ୟା ପନ୍ଦର ମିନିଟ୍ ତାକୁ ରଖିବ ତାପରେ ତା କୁ ଓହ୍ଲେଇ ଦବ। ତାପରେ ତାକୁ ଖାଇବ କି ମାନେ ସୁଆଦିଆ କି ମାନେ ଏତେ ଏତେ ଭଲ ନାଗିବ ତମେ କହିପାରିବନି ମୁଁ ବହୁତ।
ତମେ ଯେତିକି ତମେ ଯେତିକି ସବୁ କହିବ ମୋ ମୁଣ୍ଡରୁ କୁଆଡେ ଆରପାରିକି ପଳେଇଲାଣି।
ହୁଁ ତମେ ଏତେ ରୋଷେଇ କରିନା ନା ମୁଁ ସଦାବେଳେ ଘରେ କରି। କରିକି ମୋର ପୁରା ମାନେ ଭଲ ସେ ପୁରା ଏକ୍ସପ୍ରିଏନ୍ସ ହେଇଯାଇଛି ମାନେ ସବୁ। କିଛି ଆମ ମୁଁ ଘରେ ରୋଷେଇ ଫୋଷେଇ କରେ ମତେ। କିନ୍ତୁ ଖାଇବା ବନେଇବା ମତେ ବହୁତ ପସନ୍ଦ ବି ତମେ ଜାଣିଛ ମୁଁ ତମକୁ ଆଗରୁ ବି। କହିଥିଲି ହଁ ମତେ ବହୁତ ପସନ୍ଦ। ଆ ମୁଁ ଯେ ଇଏ କରେ। ଆଁ ଆଉ ଦହି କରିବ ଦହିର ରେସିପି ରୁହ କହିଦଉଛି। ଦହି ଗୋ ଆଗେ ମାନେ ଗୋଟେ ଜାଗାରେ ରଖିଦବ। ତାପରେ ତାକୁ ଭଲ ସେ ତାକୁ ଫେଣ୍ଟିବ ହେଲା।
ଏଇ ପକେଟ ଦହି ନା ମାନେ କିଣିକି ଆଣି ସାଙ୍ଗେ ସାଙ୍ଗେ।
ହଁ ହଁ ସେଇଆ। ତାକୁ ଫେଣ୍ଟିବ ତାପରେ ସେଥିରେ ଉ ଯୋଉ ଇଏ ବିଟ ଲୁଣ। ଲୁଣ ଆଉ ଜଲଜିିରା ଆ ତା କୁ ପକେଇଦବ ସେଥିରେ ଭଲ ସେ ଫେଣ୍ଟିବ ତାପରେ ଯୋଉ ଆ ପୋଦିନା। ଧଣିଆ ଆଉ ଯୋଉ କଞ୍ଚା ଲଙ୍କା ତାକୁ ପୁରା ଗ୍ରାଇଣ୍ଡ କରିକି। ସେଥିରୁ ପକେଇଦବ ଆଉ ମାନେ ଭଲସେ ପୁରା ମିକ୍ସ କରିକି ସେଥିରେ ଟିକେ। ପାଣି ଦେଇକି ଭଲ ସେ ପୁରା ଗୋଡେଇଦବ ଆ ବହୁତ ଟେଷ୍ଟ। ନାଗିବ ସେ ତାର ମାନେ ରେସିପି କରିକି ଖାଇ ମାନେ।
ନାଇଁ ମୁଁ ଦହି ଦହି। ଦହିର ରେସିପି ଖାଇନି ବୋଧେ ମୁଁ କେବେ ମୁଁ ଖାଲି ଦହିର ଏମିତି ସ୍ଲାଡ ବନେଇକି। ଖାଇ ମତେ ବଢିଆ ଲାଗେ ନହେଲେ ଦହି ପଖାଳ କରିକି ଖାଏ ମତେ ଭଲ ଲାଗେ।
ଏଇଭଳିଆ ବିରିୟାନୀ ସହିତ ଖାଇବ ବହୁତ ଭଲ ଲାଗିବ ବହୁତ ଟେଷ୍ଟି ଲାଗେ।
ଦେଖିବା ଥରେ ଟ୍ରାଏ କରିବି କଣ ମତେ। ରେସିପି ଆଉ ଥରେ ମୁଁ ଯେତେବେଳେ ନହେଲେ ପରେ ଆଉ ଥରେ କଲ୍ କରିବି। ମାନେ ଯେତେବେଳେ କଲ୍ କରିିବି ମୁଁ ସେତେବେଳେ କହିବ ମୁଁ ଦି ମୁଁ ଗୋଟେ ଗୋଟେ କରି ମୁଁ କରିବି ହେଲା।
ହଁ ହଁ।
ଆରେ ମୁଁ କଣ କହିଲ ହଷ୍ଟେଲରେ ରହୁଛି ନା ଘରେ ରହୁନି ହସ ହଷ୍ଟେଲରେ ରହୁଛି ସେଇଠୁ ମୋତେ ଏତେ ରୋଷେଇ କରିବାକୁ ପସନ୍ଦ ନୁହଁ।
ଘରକୁ ଆସିବ ଯେତେବେଳେ ତମେ ମତେ କଲ୍ କରିବ ମୁଁ ତମକୁ ଭଲ ସେ ରେସିପି। କହିଦେମି ଗୋଟେ ଗୋଟେ କରିକି ତମେ ତାପରେ କରିବ।
ହଉ ଆଉ।
ହଁ ଆଉ ଯୋଉ ତମର ଯୋଉ ଆ ଯଉ ଇଏ ଡାଲମା କରନ୍ତି କୋଉ ଭଳିଆ ମତେ ବହୁତ ଟେଷ୍ଟ ଲାଗେ ତମ ହାତର ଡାଲମା।
ମୁଁ ଏଥର ମୁଁ ଯଦି ତମ ମତେ ଦେଖା କରିକି ଆସିବ ମୁଁ ଯଦି ହବ ଯଦି ମୁଁ ତମ ପାଇଁ ନେଇକି ଯାଇଥିବି ହେଲା। ଆରେ ମାନେ ଡାଲି ଯେମିତି ରୋଷେଇ ହୁଏ ନା ସେମିତି ରୋଷେଇ ହୁଏ ହେଲା।
ହଁ ହଁ ମୁଁ ବୁଝିଲି କିନ୍ତୁ ମତେ ବହୁତ ଭଲ ନାଗେ ଆଉ ତମେ ମୁଁ ଯଦି ଦେଖା କରିବା ପାଇଁ ଯିମି ତମେ ରୋଷେଇ କରିକି ଆଣିବ ଆଣି ଥବ ମତେ ବହୁତ ଭଲ ଲାଗେ ତମ ହାତର ଯେ ଡାଲମା।
ହଁ ମୁଁ ନିଶ୍ଚୟ ନେଇକି ଯିବି ଏଥର ହେଲା ଆଉ ଏଥର କେବେ ଦେଖାହବା କୁହ?
ଆଉ ଦେଖାହବ ଆଉ କିଛି ଦିନ ପରେ ମୁଁ ଯଦି ଯିମି ସିଆଡେ ତ ମୁଁ ତମକୁ କଲ କରିକି ଯିମି ତମେ ଆସିଥିବ ଦେଖାହବା କଥାବାର୍ତ୍ତା ହେବା ଆଉ
ହଉ ତମେ ମୋତେ ଗୋଟେ ଦି ଦିନ ଆଗରୁ ଜଣେଇ ଦେଇଥିବ ହେଲା।
ହଁ ମନେ ପକେଇକି ମୋ ପାଇଁ ଡାଲମା ନେଇକି ଆସିବ ହେଲା।
ତମେ ବି କିଛି ନେଇକି ଆସିଥିବ ମିଶିକି ଖାଇଦବା।
ହଁ ମୁଁ ତମ ପାଇଁ ବିରିୟାନୀ ନେଇଯିବି ତମେ ଖାଇବ ହେଲା।
ଓକେ ଓକେ ଓକେ।
ହଁ କୋଉ ଭଳିଆ?
ସେଟା ବହୁତ ବଢିଆ କଥା ବିରିୟାନୀ ଆଣିବ ଯଦି ବହୁତ ବଢିଆ କଥା ମତେ ବେଶୀ ପସନ୍ଦ ବିରି ମତେ, ମତେ ରୋଷେଇ କରି ଆସିନି ଏତେ ହେଲା। ଆଗ୍ୟା ମତେ ଖାଇବା ବହୁତ ପସନ୍ଦ, ମୁଁ ଆମର ସେଠି ହଷ୍ଟେଲରେ ଥିଲାବେଳେ ବି ମୁଁ ଖାଲି କିଣି କିିଣିକି ଖାଇବି।
ଆଚ୍ଛା ହଉ ମୁଁ ତମକୁ ଦେଇଦେମି ତମେ ଖାଇଦବ ଆଉ।
ହଉ ଆଉ, ଆଉ ଘରେ, ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଖାଉଛନ୍ତି ବସିକି ଆଉ କଣ କରିବେ।
ନା ଆଉ କିଛି କାମ ଧନ୍ଦା ନାହିଁ ନା କଣ?
କଣ କାମଧନ୍ଦା ମୁଁ ମୋର ଖାଇକି ପଳେଇ ଆସିଲି ସେ ସମସ୍ତେ ଖାଉଛନ୍ତି ବସିକି ଆଉ। ବାପା ଜେସ୍ ସେଇ ଗାଧଉଛନ୍ତି, ଆଉ ଏସବୁ ଆଉ।
କଣ ଏଇ ଗୋ ଦିଇଟା ବେଳକୁ?
ହଁ ଦିଇଟା ବେଳୁ ସେ କାମ ଥିଲା।
ଓହୋ ନାଇଁ ବାପା ଆଜି ଟିକେ ବାହାର କୁ ଯାଇଛନ୍ତି, ମୁଁ ତାଙ୍କୁ କଲ୍ କରିଥିଲି କଣ ଗୋଟେ ରେନ୍ୟୁ କରିବା ପାଇଁ ଯାଇଛନ୍ତି ଆଉ।
ଓହୋ ଆଚ୍ଛା।
ଆରେ ସ୍କୋଲାରସିପ ବାହାରିକା ପଡୁନି ତ ସେଠୁ ରେନ୍ୟୁ କରିବାକୁ ଯାଇଛ ଛନ୍ତି ତ ଆସିନାହାନ୍ତି ଏଯାଏ ମାନେ ତିନି ଥର। ଚାରିଥର ଗଲେଣି ସେଇ ମାନେ କାମଟା ହଉନି ପୁରା।
ଆଚ୍ଛା, ଆଚ୍ଛା, ଆଚ୍ଛା ଏଇ ମୋ ପାଖରେ ଗୋଟେ ବିଲେଇ ଅଛି ଜାଣିଛ। ସେଇ ବିଲେଇ ସେ ସେ ଚାଲୁଛି ପୁରା ଗୋଳା ମାପି ମାପି ଚାଲୁଛି। ସେ ମତେ ଅନଉଛି ତାପରେ ହଁ ମୁଁ ମା ନେ ଅନଉଛି ସେ ଚାଲୁଛି ମୁଁ ମତେ ଅନଉଛି ଚାଲୁଛି, ମୁଁ ହୁସ୍ କିନା କହିବି ଏବେ ପୁରା ଡେଇଁକି ପଡେଇଯିବ ଏକାଥରେ।
ଆଉ ସେ ଘରେ ଗୋଟେ ଗୋଟ ମୂଷା ମାନେ ମୂଷା ହେରିକା ଥାଏନି ମାନେ ଆମର ରୋଷେଇ ଘରେ ମୂଷା ହେରିକା ଛି ହେଲା ତ ସେଇଠୁ ମାନେ ଗ୍ୟାସ୍ ତଳ ତଳ ପଟୁ ହେଲା ସେଇ ମାନେ ଦେଖୁଥିବ ସେ ଯଦି ତମେ ଟିକେ ମାନେ ଟି କେ ହଲ୍ ଚଲ୍ ହେଇଗଲା ସେ ପଳେଇବ ନହେଲେ ପୁଣି ଦେଖା କରି ଆସିବ ମାନେ ପୁଣି ଦେଖିଲା ଯଉ ପଳେ ପଳେଇବ ଜାଣିଛୁ ନା।
ଆ ହଉ, ସେ ଆମ ଘରେ ବି ପସିଯାଏ, ଗୋଟେ ବେଳେ ଗୋଟେ ପଟେ ବେଡ଼େ ଆ ହାଣ୍ଡିରେ ବି ମୁହଁ ପସେଇ ଦିଏ ଖାଇଦିଏ।
ଆରେ ଯେତେବେଳେ ଫୋନଟା ଚାର୍ଜ ନଥିବ ନା ସେଇଟା ବଢିଆରେ ମାନେ ଟାଇମ୍ କଟିଯାଏ ସେଇଥିରୁ ମାନେ ଦେଖୁଥିବ ଏମିତି ଟାଇମ୍ ପାସ୍ ହେଇଯାଏ ଆଉ।
ଆ ହଁ।
ଆମର ବିଳେଇ ବି ଅଛନ୍ତି ହେଲେ
ଏତେ କମ୍ ମାନେ ବହୁତ କମ୍। ଏମିତି ଗୋଟେ ଦିଇଟା ଏମିତି ଆସୁଥିବେ ମାନେ କୁଆଡୁ କୁଆଡୁ ତଳ ଆଡୁ ଯୁଆଡେ ବି ପଳି ଆସିଥିବେ। ତାପରେ? ମୂଷା ଅଛନ୍ତି ବହୁତ ଗୁଡଆ ମୂଷା ଅଛନ୍ତି ଆମ ଘରେ ହେଲା ତ ସେଇଠୁ ଗୋଟେ ଗୋଟେ ମୂଷା ନେଇକି ପଳେଇବ ଜାଣିଛ ନା। ଆମେ ଖାଲି ଦେଖୁଥିବୁ ସେ କେତେବେଳେ ଆସିବା କେତେବେଳେ କେମିତି ମାନେ କେମିତି ମୂଷା ଖୋଜିବ? କେମିତି ନବ କଣ କହିଲା?
ସାଙ୍ଗ କରିବି?
ହଁ ତାର ନାଁ କଣ ରଖିବା କହିଲ?
ନା କିଛି ରଖିବିନି। ତ କଣ କାମ ତାକୁ ନାଁ ରଖିଲେ ସେ କଣ ମୁଁ ଡାକିଲେ ସେ କଣ ଆସିବ ମୋ ପାଖକୁ?
ହଁ ଆସିିବନି କଣ ହେଇଗଲା।
ସେଇ ତାରା ଦେଖ? ଆଉ ରାତିରେ ବହୁତଡରଇ ଦିଏ ଜାଣିଛ ନା କାଲି କାଲି ନା ପର ଦିନ ରାତିରେ ହେଲା ମୁଁ କହୁଛି ଶୁଣ। ମୁଁ ରାତିରେ ଏମିତି ଶୋଇଛି ହେଲା ଗୋଟେ କୁରୁକୁରୁ ଆଣିଥିଲା ମୋ ଭାଇ ରଖିଥିଲା ମାନେ? ମାଉସୀ ଘରକୁ ଯାଇଥିଲା ତ ସେଇଠୁ ଗୋଟେ କୁର୍କୁରି ନିଆଯାଇଥିଲା ଆମେ? ସେ କହିଲା ମତେ ରାତିରେ ଖାଇବା ମୁଁ କହିଲି ହଉ ରାତିରେ ଖାଇବା ଆଉ ତାପରେ ଅଧା ରାତି? ରାତି ରେ ମୁଁ ଶୋଇ ପଡିଥିଲି ମାନେ ପୁରା ଏତେ ନିଦ ଏତେ ନିଦ କହନା ଆଉ। ଶୋଇଥିଲି ତମ କଣ ଗୋଟେ ସ୍ୱପ୍ ଦେଖୁଥିଲ ମୁଁ କଣ ଗୋଟେ ସ୍ୱପ୍ନ ଦେଖଥିଲି।